ହ୍ୟାଲୋ
ହ୍ୟାଲୋ
ହଁ କଣ କରୁଚ?
ଏ ବସିଚି ଆଉ ଆଉ କଣ କରିଆ।
ଅଁ ହଁ ମୁଁ କହିଲି ରଜ କେମତ ମୁଁ ଭାବୁଥିଲି ଗୋଟେ କଥା ତ।
ହ କୁହ
ମୁଁ କହିଲି ରଜ ଏଇ ବର୍ଷ କେମିତି କଣ ହୋଉଚି ଆଉ ତୁମ ଆଡେ କେମିତି କଣ କରୁଚ? ଆଉ ଆମକୁ ଟିକେ ଡାକିଲେ ଆମେ ସବୁ ପିଲାମାନେ ଯାଆନ୍ତୁ ଟିକ
ହଁ ରଜ ତ ଏ ବର୍ଷ ତ ଯୋଉ ଖରା ହୋଉଚି। ପ୍ରବଳ ଖରା ଘରୁ ତ ବାହାରି ହୋଉନି। ତାପରେ ଏ ବର୍ଷ ମୌସୁମୀ ବି ବୋହୁତ ପଛରେ ଆସିବ। ଯଦି ମୌସୁମୀ ଆଗୁଆ ଆସିଥାନ୍ତା ତାହେଲେ ବର୍ଷା ହେଇଥିଲେ ରଜ ଟା ଟିକେ ପାଳିବାକୁ ବୋହୁତ ଭଲ ଲାଗିଥାନ୍ତା। ମୌସୁମୀ ଯେହେତୁ ଆସିନି ଖରା ଉତ୍ତାପ ବି ଏପର୍ଯ୍ୟନ୍ତ କମିନି। ଦେଖିବା କଣ କେମିତି ହୋଉଚି ଆଉ ଆମ ଗାଁରେ କଣ କହୁଥିଲେ ତ ମାନେ ରଜ ସବୁ ପାଳନ କରିବେ ବୋଲି ଛୋଟ ଛୋଟ ଦୋଳି ସବୁ ଲଗେଇବେ ଛୋଟ ପିଲାମାନଙ୍କ ପାଇଁ। ଦେଖିବା କଣ କିଛି ହେଇନି ଆଉ ଯଦି କିଛି ଛି ହେଲା ଏପଟେ ପର୍ବ ପାଳନ ହେଲା ମୁଁ ଯାହା ହେଲେ ବି ତମକୁ ଡାକିବି। ତମେ ଆସିବ ତ?
ହଁ ହଁ ନିହାତି।
ଆ ସାଙ୍ଗ ମାନଙ୍କୁ ବି ଧରିକି ଆସିଥିବ।
ହଉ ଠିକ ଅଛି ଆ ହୋଉ ଠିକ ଅଛି ତମ ଆଡେ ଯଦି ରଜ ନପାଳୁଛ ତାହେଲେ ଆମ ଆଡେ ଆସିବ। ଆମର କଣ ହୋଉଚି କଇଲ?
ହଁ
ଆମ ଆଡେ ରଜ ହୋଉଚି ଆମର ରଜ ମହୋତ୍ସବ ହୋଉଚି ଆମର କଣ ହେଉଚ ହେଇଛି କହିଲ ତମେ କିଛି କୁହନି ମୁଁ କଣ କହୁଛି ଆଗେ ଶୁଣ ହେଲା। ଆଉ ଆମର ଦୋଳି ପଡିଚି ଅ ଚ କ୍ରି ଦୋଳି ଆମର ଇଏ ଦୋଳି ଆମର କେତେ ଦୋଳି ପଡିଚି ହେଲା। ସେ ଦୋଳିରେ ଆମର ରହିଚି କଣ କହିଲ ଆ ପିଲାଙ୍କର ଖେଳ କମ୍ପିଟିସନ ଅଛି ଯେମିତି ମ୍ୟୁଜିକ ଚେୟାର ହୋଉ କି ନହେଲେ ଆମର ଯୋଉ କବାଡି ହୋଉ କି ଖୋ ଖୋ ଖେଳ ମଧ୍ୟ ମାନେ ଅଛି। ସବୁ ଖେଳ ଅଛି ପିଲାମାନେ ମାନେ ପାର୍ଟିସିପେଟ କରିପାରିବେ ସେଥିରେ। ଆଉ ଆମର ଖାଇବାର କମ୍ପିଟିସନ ମଧ୍ୟ ରହିଛି। ବିଭିନ୍ନ ପ୍ରକାର ପିଠା ଯେମିତି କିି ଆମର ସୁଜି କାକରା ହୋଉ। କି ମୁହାଁ ହୋଉ କି ନହେଲେ ଆରିସା ହୋଉ। ଏ ପ୍ରକାର ସବୁ ପ୍ରକାର ଆଉ ପୋଡ ପିଠା ବେସିକାଲି ତ ର ଜରେ ଆମର ପୋଡପିଠା ହିଁ ମାନେ କହିବାକୁ ଗଲେ ପସିଦ୍ଧ। ତା ସହିତ ପାନ ଆମର ଅଛି। ଏମିତି ପିଲାଙ୍କର କମ୍ପିଟିସନ ଅଛି। ପିଲା ଯିଏ ବି ଆମର ପ୍ରଥମ ମାନେ ତାଙ୍କ ପାଇଁ ଆମର ପୁରସ୍କାର ବି ରହିଚି ପିଲାମାନେ ଯେମିତି ଅ କୌତୁହଳ ସହିତ ଖେଳି ପାରିବେ ତାଙ୍କ ପାଇଁ ମାନେ ଭଲ ଭଲ ଭଲ ଜିନିଷ ଗୁଡିକ ମଧ୍ୟ ରଖାଯାଇଚି। ଯାହାକି ସେ ଭଲ ଏକ୍ସାଇଟମେଣ୍ଟ ହେଇକି ଖେଳିବାକୁ ଚାହିଁବେ। ସେମିତି ମାନେ ମୁଁ ଚାହୁଁଚି ତମର ସେମିତି କେତେ ଗୁଡିଏ ପିଲାକୁ ଡାକିକି ଆମର ଏଇ ଜାଗାକୁ ଯଦି ଆଣିବ ତାହେଲେ ମୁଁ ଭାବୁଚି ଖେଳ ଟା ବହୁତ ବଢିଆ ଭାବେ ହବ।
ହୋଉ ଦେଖିବା ମୁଁ କେତେ ପିଲାଙ୍କୁ କହିବି ଯଦି ପିଲା ନ ଗଲେ ମୁଁ ବି ନିଜେ ଯିବି। ଆମର ବି ଏପଟେରେ ରଜ ପ୍ରବଳ ମାନେ ବହୁତ ପିଲା ଏପଟେ ଇଏ ହୋଉଚି ଦୁଇ ବର୍ଷ ହେଲା ଆମର ଏଠି ରଜ ପାଳନ କରାହୋଉଚି। ଆଉ ରଜର ମେନ୍ ମାନେ ମେନ୍ ଜିନିଷ ଟା ରଜ କଣ? ହୁଁ ଝିଅ ମାନେ ଆମର ଏପଟେ ଟୋଟାଲ ଚପଲ ବି ପିନ୍ଧନ୍ତିନି। କଦଳୀ ପଟୁଆ ବାନ୍ଧି, ଅଳତା ଲଗେଇ ସେ ସବୁ ରଜରେ ମାନେ ବୁଲାବୁଲି କରନ୍ତି। ଆଉ ନୂଆ ଡ୍ରେସ୍‌ ତ ଫେମସ୍ ପୁରା ଆଉ ସମସ୍ତେ ଦେଖିବ ନୂଆ ଡ୍ରେସ୍‌ ପୁରା ପିନ୍ଧିଥିବେ। ତମର ସେପଟେ?
ଆମର ଏପଟେ ପିଲା ନୂଆ ଡ୍ରେସ୍‌ ତିନି ଦିନି ପାଇଁ ଆମର ଯୋଉ ରଜ ଅଛି। ପ୍ରଥମେ କହିଲା ଆଉ ସଂକ୍ରାନ୍ତି ତାପରେ କଣ ଭୂମି ଦାହାନ ଯୋଉ ତିନି ରହିଚି। ତିନି ଦିନି ଆଙ୍କ ଆମର ରଜ ମାନେ ସେଲିବ୍ରେସନ କରାଯାଏ। ଲାଷ୍ଟ ହେଲେ ଆମର ଭୋଜି ଭୋଜି ମାନେ ଭୋଜି ସବୁ ପିଲାମାନେ ଏକାଠି ହେବେ ଭୋଜି କରିବେ। ମୁଁ ଗୋଟେ ଜିନିଷ ଜାଣି ପାରୁନି ଯେ ଆମର ଯୋଉ ପିଠାପଣା ରହିଚି ଯୋଉ ପୋଡ ପିଠା ରହିଚି ସେ ମାନେ କେମିତି କରାଯାଏ କଣ କେମିତି ମତେ ଜଣା ନାହିଁ ତମେ ଟିକେ ମତେ କହିଦେଲେ ମୁଁ ଜାଣିପାରନ୍ତି।
ହଁ ପୋଡ଼ ପିଠା ଆମର କଣ କି ଚାଉଳ ଅରୁଆ ଚାଉଳ ଅରୁଆ ଚାଉଳ ତାକୁ ଟିକେ ଅଧିକ ଟାଇମ୍ ମାନେ ଅଧିକ ସମୟ ପର୍ଯ୍ୟନ୍ତ ତା କୁ ଟିକେ ପାଣି ରେ ଭିଜେଇବାକୁ ପଡିବ। ତ ତାକୁ ଫାଷ୍ଟ ତାକୁ ଚୂନା କରିବ ଚୂନା କରିକି ସେଥିରେ ଆମର ଗୋଟେ ମା ପ ଅଛି ଗୋଟେ ମାଣ ଚାଉଳରେ ଗୋଟେ ମାଣ ଗୁଡ ଦିଆଯିବ। ସେଥିରେ ପାନ ମଧୁରୀ ପଡିବ, ଗୁଜୁରାତି ଗୁଣ୍ଡ ପଡିବ, ସେଥିରେ ଗୁଡ ପଡିବ ସାମାନ୍ୟ ଲୁଣ ବି ପଡିବ ତାର ସ୍ଵତନ୍ତ୍ର ଗୋଟେ ମସଲା ଆସୁଚି। ଯୋଉ ଆମର ପୋଡ ପିଠା ପାଇଁ ଗୋଟେ ମ ସଲା ଗୁଣ୍ଡ ଆସୁଚି ଯଦି ସେ ଗୁଣ୍ଡ ବି ପକେଇଦବ ତାହେଲେ ପିଠା ଆହୁରି ବାସ୍ନା ହବ। କଲର ପାଇଁ ବି ଆସୁଚି କିନ୍ତୁ କଲର ଯେହେତୁ ୟୁଜ ନ କଲେ ଭଲ ହବ। ଆଉ ପିଠା ତ ପୋଡ଼ ପିଠା ତ ପୁରା ଫେମସ୍ ରଜରେ ପୁରା ପୋଡ଼ ପିଠା ପ୍ରସିଦ୍ଧ ଅଛି। ପିଠା ଟା ଏମିତି ହୁଏ।
ହୁଁ। ଆଉ ଉଦି ଯୋଉ ଦିଦି ଯୋଉ ମୁଁ ଜାଣିବାକୁ ପାଇିଲି ଯୋଉ ପୋଡ ପିଠା ଯାଇ ଧନ୍ୟବାଦ ମୁଁ ତ ଜାଣିନଥିଲି। ନେଷ୍ଟେ ଯେତେବେଳୁ ବି ବନେଇବି ମୁଁ ନିହାତି ଭାବରେ ତମ ଯୋଉ ଯୋଉ କହିଲ ପରାମର୍ଶ ଦେଲ କି ଏଇ ଜିନିଷ ଏମିତି ବ୍ୟବହାର କରାଯିବ। ଏମିତି ଜିନିଷ ଟା ହବ ତା ମାନେ ନିଶ୍ଚୟ ଭାବରେ ମୁଁ ଏଇ ଜିନିଷ ଟା କରିବି। ଆଉ ମୁଁ ମୁଁ ଚାହୁଁଚି ଆଉ କିଛି ଜିନିଷ ମତେ ଜାଣିବାର ଅଛି କି ମୁଁ ଏଇ ଜିନିଷ ଟା ଯଦି ତମଠୁ ଶିଖିପାଇଲିି ତ ଅନ୍ୟମାନାନଙ୍କୁ ମଧ୍ୟ ମୁଁ ଶିଖେଇବାରେ ସାହାଯ୍ୟ କରିପାରିବି। ତ ସେଥିପାଇଁ ମୁଁ କହୁଚି ଆଜିିକାଲି ଯୋଉ ଜେନେରେସନ୍ ଚାଲିଚି ଯୋଉ ପିଲାମାନେ କହୁ ବହୁତ ପରିମାଣରେ ଯୋଉ ମୋବାଇଲ ର ବ୍ୟବହାର କରୁଛନ୍ତି ମୁଁ ରଜକୁ ଛାଡି ଦେଇକି ପିଲାମାନେ ଦୋଳି ବି ଆଉ ଖେଳୁନାହାନ୍ତି। ମୁଁ ଡାକିବି ପିଲାଏ ଆସ ଦୋଳି ଖେଳିବା ପାଇଁ କିନ୍ତୁ ସିଏ ଆଚୁଏଲି ମୋବାଇଲ୍ ଟାକୁ ପ୍ର ଖର ମାଇଣ୍ଡ ରେ ଧରୁଛନ୍ତି କି ନାଇଁ ମୋର ମୋବାଇଲ ଦେଖିବାର ଅଛି ମୋତେ ଦୋଳି ଖେଳିବାର ନାହିଁ। ଯେ ମୁଁ ସେଇଟା ଚାହୁଁଛି ଯେ କାହିଁକି ଏଇ ସବୁ ଯେ ମାନେ ଧୀରେ ଧୀରେ ତାଙ୍କ ମାଇଣ୍ଡ କୁ କେମିତି ଆମେ ଚେଞ୍ଜ କରିପାରିବା। ଯେ ପିଲାଙ୍କୁ ଆମେ ପ୍ରାକ୍ଟିକାଲ ଟାକୁ ଦେଖ ମାନେ ଯୋଉଟା କି ଅରିଜିନାଲ୍ ଜିନିଷ। ମ ଏଇ ଜିନିଷ ଟାକୁ ଆମେ ଧରିବା ଖେଳିବା ବୁଲିବା କୁଦିବା ଯାହାବି ଅଛି। କେମିତି ପିଲାଙ୍କୁ ସେଇ ଜିନିଷକୁ ଆଣିବା। କିନ୍ତୁ ମୋବାଇଲ ର ପରିମାଣଙ୍କୁ କମ୍ କେମିତି ବ୍ୟବହାର କରିପାରିବା ପିଲାଙ୍କୁ ଶିଖେଇ ପାରିବା ମୁଁ ସେଇଟା ଚାହୁଁଛି ଯେ କେମିତି ପିଲାଙ୍କୁ ଆମେ ମୋବାଇଲ ରୁ ଦୂରେଇକି ରଖିପାରିବୁ।
ପ୍ରଥମ କଥା ହେଲା ପିଲାମାନଙ୍କ ମାନେ ତାଙ୍କ ଯେଉଁ ଅଛନ୍ତି ତାଙ୍କ ବାପା ମା ଅଛନ୍ତି ସେଇମାନେ ପିଲାମାନଙ୍କୁ ବେଶୀ ରଜ ବିଷୟରେ ଘରେ ବସି ବୁଝେଇବା କଥା। ଯେ ଆମ ମାନେ ତାଙ୍କ ବାପା ମା ସମୟରେ କେମିତି ରଜ ସେମାନେ ପାଳୁଥିଲେ ସେ ଜିନିଷକୁ ପିଲାମାନଙ୍କ ମୁଣ୍ଡରେ ଭର୍ତ୍ତି କରିବା ନିହାତି ଦରକାର। ଆଉ ମୋବାଇଲ ଟାକୁ ତାଙ୍କ ପାଖରୁ ଦୂରେଇ ରଖିବେ। ଯେ ଏଇ ଯଉ ରଜ ହଉଛି ତିନି ଦିନ ଆମର ରଜ ବାହାରେ ବୁଲାବୁଲି କର ବାହାରେ ବୁଲିଲେ ପିଲାଙ୍କ ସାଙ୍ଗରେ ମିଶିଲେ ସାଙ୍ଗସାଥି ମାନଙ୍କ ସାଙ୍ଗରେ ମିଶିଲେ ତୁ କିଛି ଜାଣି କାରଣ ରଜର ଗୋଟେ ସ୍ଵତନ୍ତ୍ର ମହତ୍ ଅଛି। ରଜ ଯୋଉ ପର୍ବ ଆମେ ପାଳୁଛେ ତାର ସ୍ଵତନ୍ତ୍ର ଗୋଟେ କିଛି ମହତ୍ଵ ଅଛି ଯୋଉଟା କି ମାନେ ଆମର କଣ ଧରିତ୍ରୀ ମାତା ଆମର ଧରିତ୍ରୀ ମାତା ସେଇ ଏଇ ଯୋଉ ଟାଇମ୍ ରେ ରଜ ଟାଇମ୍ ରେ ଧରିତ୍ରୀ ମାତା ଆମର ରଜଶୀଳା ହୋଇଥାଏ, ସେଥିପାଇଁ ମାନେ ଯେହେତୁ ଧରିତ୍ରୀ ମାତା ଆମର ଗୋଟେ ନାରୀ ସହିତ ତୁଳନା କରାଯାଉଚି ଏ ଗୋଟେ ନାରୀକୁ ଏଇ ତିନି ଦିନ ପାଇଁ କାମରୁ ପ୍ରତ୍ୟେକ କାମରୁ ନିବୃତ୍ତ ରଖାଯାଏ। ନିବୃତ୍ତ ରଖିବାର କାମ ଆମର ଗାଁ ଗହଳିରେ କୁହନ୍ତି ଯେ ଝିଅ ପିଲା ମମାନେେ କାମ କରନ୍ତିନି ଏଇଟା ଠିକ କଥା। ଝିଅ ପିଲାମାନୋନେ କାମ କରନ୍ତିନି, ତାମାନେ ଯେହେତୁ ଧରିତ୍ରୀ ମାତା ଆମର ରଜଶୀଳା ହେଇଥାଏ, ସେଥିପାଇଁ ନାରୀ ମାନଙ୍କୁ ଝିଅ ମାନଙ୍କୁ ଏଇ ସମୟରେ କାମ କରିବାକୁ ବାରଣ କରାଯାଏ ଆଉ ଯାହା ଯୋଗ ଝିଅମାନଙ୍କର ମାନେ ବହୁତ ଭାଗ୍ୟର କଥା ଯେ ଏଇ ରଜ ତିନି ଦିନରେ ଯେ ରଜ ଶୂଳା ହୋଇଥାଏ। ଯେହେତୁ ଧରିତ୍ରୀ ମାତା ଏଇ ରଜ ରଜରେ ରଜଶିଳା ହୋଇଥାଏ ସେଥିପାଇଁ ପର୍ବ ରଜ ରଖାଯାଇଛି ଏଇଟା ହଉଛି ବହୁତ ବଡ ଗୋଟେ ମାନେ ଗୁରୁତ୍ଵ ଅ କହିବାକୁ ଗଲେ ଆମ ରଜର ଏକ ମହତ ଗୋଟେ ଦିନ ବୋଲି କୁହାଯାଏ। କିନ୍ତୁ ଆଜିକାଲିର ପିଲାମାନେ ଯେହେତୁ ମୋବାଇଲ ପ୍ରତି ବେଶୀ ଆକୃଷ୍ଟ ହେଇ ରହିଯାଉଚନ୍ତି ଘରେ ତାଙ୍କର ଉପଯୁକ୍ତ ଶିକ୍ଷା ମିଳୁନାହିଁ। ଛୋଟ ପିଲାମାନାନଙ୍କୁ ମୋବାଇଲ ଦେଇ ଦଉଛନ୍ତି ମୋବାଇଲ ଦେଖେ ମୁଁ ଯାଉଛି ସେଆଡେ ପିଠା କରିବି। କିନ୍ତୁ ସେ ମୋବାଇଲ ଟାକୁ ବାରଣ କରି ନିଜର ବାପା ମା ଏ ବିଷୟରେ ନିଜର ପରିବାର ନିଜର ପରିବେଶ ଏ ପ୍ରତି ଧ୍ୟାନ ଦେଇ ମୋବାଇଲ ତାଙ୍କଠୁ ଦୂରରେ ରଖି ତାଙ୍କୁ ରଜ କେମିତି କଣ ହୁଏ ସେ ବିଷୟରେ କହି ତାଙ୍କୁ କେମିତି ଦୋଳି ଖେଳିବା ପିଲାମାନଙ୍କୁ ଛୋଟ-ଛୋଟ କାମରେ କେମିତି ଉ ଉତ୍ସାହିତ କଲେ ସେମାନେ ମୋବାଇଲ ଠାରୁ ଦୂରରେ ରହି ରଜ ପର୍ବ ନିହାତି ଭାବରେ ପାଳନ କରାଯାଏ। ଆଉ ସେପଟେ ଆମର ତ ଏପଟେ ପୋଡପିଠା ପ୍ରାୟ ପ୍ରସିଦ୍ଧ। ଆଉ ତମର ସେପଟେ କେମିତି କଣ ପିଠା କରା ହଉଛି?
ଆମର ବହୁତ ପିଠା ଅଛି ଯେମିତି ଆମର ସୁଜି କାକରା ହଉ କି ନହେଲେ ଆମର ଆ ଯୋଉ ଆରିସା ହଉ ଆଉ ମୁହାଁ ମତେ ମୁହାଁ ପିଠା ମତେ ଭାରି ଭଲ ଲାଗେ। ଆଉ ମୋ ବୋଉ ବି ବହୁତ୍ ବଢିଆ ସେ ବ ମାନେ ବନାନ୍ତି। ଆଉ ମୋ ସାଙ୍ଗସାଥି ମୋ ଭାଇ ଭଉଣୀ ଯୋଉମାନେ ଅଛନ୍ତି ଆମେ ସମସ୍ତେ ଏକାଠି ହେଇକି ପିଠା ଖାଉ। ଆଉ ସେଇଠିରେ ମାନେ ଏତେ ଖୁସି ଲାଗେ କି ମାନେ କେତେ ଆମେ? ଭା ଯୋଉଁ ଭାଇ ଭଉଣୀ ଅଛୁ। ସେଟା ଆମର ବର୍ଷକ ଥରେ ଆମେ ପ୍ରାୟ କହିବାକୁ ଗଲେ ଯୋଉ ପର୍ବପର୍ବାଣୀ ହଉ କି ଯାହା ହଉ। ଆମେ ଏକାଠି ହଉ ନହେଲେ ଆମର ଭାଇଭଉଣୀ ସି ଟିକେ ବାହାରେ ରୁହନ୍ତି ଯାହା ଫଳରେ ଆମ ତାଙ୍କ ସହିତ ଆମେ ଟିକେ ମିଶି ହେଇପାରୁନୁ ଖୁସି ହେଇପାରୁନୁ। ହଉ ମୋବାଇଲି ରେ ବା କେତେ ଦିନ କଥା ହବ କଣ କଥା ହବ ପାଞ୍ଚ ଦଶ ମିନିଟ କଥା ହବ କି ନାଇଁ? ମୁଁ ଯୋଉଟା ତାଙ୍କ ସହିତ ମିଶିକି କଥା ତାଙ୍କ ସହିତ ଯୋଉ ଖୁସି। ତାଙ୍କ ସହିତ ଯୋଉ ଝଗଡା ସେଟା ଆମେ ମାନେ ମାନେ ଦିନ ଅଧେ ଯୋଉ ପର୍ବ ପର୍ବାଣ ହଉ। ତାଙ୍କ ସହିତ ମିଶି ସେଇଟା ମତେ ଆକ୍ଚୁଲି ବହୁତ ଖୁସି ଲାଗେ। ଯେ ଯାଇ ହଉ କୌଣସି ଏମିତି ସଂସ୍କୃତି ପରମ୍ପରା ଅଛି। ଯୋଉଟା କି ଆମକୁ ଆମେ ବଦଳେଇ ଗଲେ ମଧ୍ୟ କିନ୍ତୁ ଆମ ସଂସ୍କୃତି କି ଆମେ ବଦଳେଇ ପାରିବୁନି। କିନ୍ତୁ ଯାହା ଅଛି ଯେମିତି ବି ଅଛି ଆମେ ଚାହୁଁଛୁ ଆହୁରି ଉନ୍ନତ ରହୁ ଆହୁରି ଆଗକୁ ଯାଉ ଏଇ ସଂସ୍କୃତିକୁ ଆହୁରି ଉନ୍ନତର କରିବାକୁ ଚାହୁଁ। ମୁଁ ସେମିତି ଚାହୁଁଛି ଦିଦି ଆମର ଯୋଉ ପିଠାପଣା ଅଛି। ସେମିତି ଆଉ କିଛି ମଧ୍ୟ ପିଠା ଅଛି ଯୋଉଟା କି ମୁଁ ତା ଅ ମାନେ ଜାଣିନି ମାନେ କେମିତି କଣ କରାଯାଏ? ତ ସେ ବିଷୟରେ ମୁଁ କିଛି ବି ପଚାରିବି ଯେମିତି ଆମର ସୁଜି କାକେରା ହଉ ଆରିସା ହଉ। ଏଇ ଯୋଉ ଦିଟାଙ୍କ ପିଠା ନାଁ କହିଲି ସେ ବିଷୟରେ ମତେ କିଛି ଜଣାାନାହିଁ। ସେମିତି କିଛି କୁହ ଯୋଉଟା କି ଏରା ବନେଇ ହେଇ ହବ।
ହଁ ସୁଜି ପିଠା ଫାଷ୍ଟ ସୁଜି ତମେ କିଣିକି ଆଣିବ ତାକୁ ବଜାରରେ ଆମର ଯେଉଁ? ସୁଜି ମିଳୁଛି ଗୋଟେ ଗୋଟେ ସୁଜିରେ ବି ବାଲି ଥାଏ। ତାକୁ ଫାଷ୍ଟ ଚଲେଇଦବ ଚଲେଇ ଦେଇ ସୁଜି ଆମର ମି ମିଠା ଅନୁସାରେ ଯିଏ ଯେତିକି ମିଠା ଖାଇବେ ମିଠା ଅନୁସାରେ ତାର ଭାଗ ବି ଅଛି। ପାଣି ଦେଇ ତାକୁ ଯଦି ଏମିତି ବି ମାପି ହବନି ତାହେଲେ ଗୋଟେ କଂସାରେ ଯେତିକି ସୁଜି ନବ ତାର ସେତିକି ସେତିକି ଦିଥର ପାଣି ଦବ। ପାଣି ଦେଇ ସେଥିରେ ମାନେ ନିଜର ଖା ପସନ୍ଦ ଅନୁସାରେ ଚିନି ଦବ ସେଥିରେ ଲୁଣ ପ ପକେଇବ ଗୁଜୁରାତି ଗୁଣ୍ଡ ପକେଇ ତାକୁ ଫାଷ୍ଟ ଚୁଲି ହଉ କି ଗ୍ୟାସ୍ ହଉ କିନ୍ତୁ ଚୁଲିରେ ପିଠାଟା କଲେ ବହୁତ ସ୍ୱାଦ ଆସେ। ଚୁଲିରେ ତାକୁ ବସେଇ ଫାଷ୍ଟ ଜନ୍ତିବ ଜନ୍ତିଲା ପରେ ଯେତେବେଳେ ଜନ୍ତୁ ଆଣି ଆମର ହେଇଯିବ। ତାପରେ ତାକୁ ତଳକୁ ଓହ୍ଲେଇ ଦବ ଓହ୍ଲେଇ ଦେଇ ସାରିଲା ପରେ ଆମର କଣ ଅଛି ନା ରାଶିପୁର ହଉ କି ନଡିଆ ପୁର ହଉ। ନଡ଼ିଆକୁ କୋରିକି ତାକୁ ଗୁଡ଼ ସାଙ୍ଗରେ ହେଉ କି? ନହେଲେ ଚିନି ସାଙ୍ଗରେ ହଉ ତାକୁ ଫାଷ୍ଟ ଭାଜି ଦେଇକି ସେଥିରେ ବି ଗୁଜୁରାତି ଗୁଣ୍ଡ ପାନ ମଧୁରୀ ଗୁଣ୍ଡ ଦେଲେ ଆହୁରି ମାନେ ତା ସ୍ଵାଦ ଟା ଦି ଗୁଣ ହେଇଯାଏ। ତାପରେ ତାକୁ ଯୋଉ ଜନ୍ତା ହେଇଥିବ ଯୋଉ ସୁଜି ସେ ସୁଜି କି ସବୁ ଗୋଲ ଗୋଲ ଗୋଲ ଗୋଲ କରିକି ତାକୁ ଅ ମାନେ ତ ଯୋଉ ମା ମାନେ ଥିବ ନା ସେ ମା ମାନଙ୍କୁ ମୁଁ ତ ପାଟିରେ କହି ଦଉଛି କିନ୍ତୁ ପାଖରେ ମାଆ କି ବଡ଼ ମା କି ଖୁଡ଼ି ସେମାନେ ଥିବେ? ତାଙ୍କୁ ବି ଏ ବିଷୟରେ କହିଲେ ବି ସେମାନେ କହିଦେଇ ପାରିବେ ପିଠାକୁ ଗୋଲ ଗୋଲ କରି ତା ଭିତରେ ପୁର ପୁରେଇ
କୁ ପୁଣି ଉପରଟାକୁ ଆମର ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ତାକୁ କଣ କରାଯାଏ ବନ୍ଦ କରାଯାଏ ବନ୍ଦ କରି ସାରିଲା ପରେ ପୁଣି ଆଉ ଗୋଟେ କଡେଇରେ ତାକୁ ତେଲ ଗରମ କରି ସେ ପି ପିଠାକୁ ଛାଣିବ। ସେ ପିଠାକୁ ଛାଣିଲେ ତାପରେ ଥଣ୍ଡା ହେଲା ପରେ ସେ ପିଠା ଖାଇବ ବହୁତ ଟେଷ୍ଟ ଲାଗିବ ସେ ପିଠା। ଆମର ଏପଟେ ଏଇ ସବୁ ପିଠା ହୁଏ ତମର ସେପଟେ କଣ କେମିତି କୋଉ କୋଉ ଦୋଳି ସବୁ ପଡେ ସେପଟେ?
ଆମର ଚକ୍ରୀ ଦୋଳି ପଡେ। ଆଉ ତା ସହିତ କଣ ଝୁଲଣା ଦୋଳି କହନ୍ତି ସେ ଆଉ ନହେଲେ ଏ, ପଟା, ଦୋଳି, ମିଶାଣି, ଦୋଳି, ଏମିତି ସବୁ ବହୁତ ପ୍ରକାର ଦୋଳି ଅଛି। ଯାଉ ହଉ ଦିଦି ତମେ ମୁଁ ତ ଜାଣିନଥିଲି ଏ ପିଠା ବିଷୟରେ? ଯାଇ ବହୁତ ବହୁତ ଧନ୍ୟବାଦ ଯେମିତି କି ମୁଁ ଏଇ ପିଠା ବିଷୟରେ କିଛି ଜାଣିଲି ପିଲାମାନେ ମତେ ପ ପଚାରନ୍ତି ହେଲେ ମୁଁ ଜାଣିବି ମୁଁ ମାନେ କହିବି ପାରେନି କେମିତି କଣ ବନାଯାଏ? ତ ମୁଁ ସେ ବିଷୟରେ ଯେହେତୁ ଜାଣିନି ମତେ ଥଟା କରନ୍ତି। ତେଣୁକରି ଯାଇ ହଉ ଦିଦି ଆଉ ତମେ ମତେ ଏ ପି ପିଠା ବିଷୟରେ ଜଣେଇକି ମାନେ ଉପକୃତ କଲ ବହୁତ ବହୁତ ଧନ୍ୟବାଦ। ହଉ।
ହଉ।